ହ୍ୟାଲୋ।
ହଁ ଦେଇ କଣ କରୁଛୁ ଏବେ?
ଏବେ ତ ବସିଛି ଏ ପୁଅ ପାଠ ପଢୁଛି ତା ପାଖରେ ବସିଛି। ଆଉ ଝିଅ ତମ ଦେହ ଭଲ ଅଛି ଘରେ ସମସ୍ତେ ଭଲ ଅଛନ୍ତି।
ହଁ ନାଇଁ ମୋ ଦେହ ଟା ଟିକେ ଖରାପ ଅଛି ମୁଁ ଟିକେ ଆଜି ଅ ଝାଡା ହେଇଯାଇ ସେ ତ ତିନି ଚାରି ଟା ଟିକେ ଦୁର୍ବଳିଆ ଲାଗୁଛି ଆଉ
ହଁ ଏଇ ଯୋଉ ଖରା ଗରମ ହଉଛି ପେଟ ଗରମ ହେଇକି ଝାଡା ହେଇଯାଉଥିବେ ଓ ଆର ଏସ୍ ପିଇଛନ୍ତି।
ହଁ ଓରାସ ପିଇଛି ଲେମ୍ବୁ ପାଣି ବି ପଇଛି।
ଆପଣଙ୍କ ବାରରେ ଡାଳିମ୍ବ ଗଛ ନହିଁ କି ଗୋଟେ କଷି ଡାଳିମ୍ବ ବାଟ ବାଟିକି ପିଇ ଦିଅନ୍ତୁ ଏକାଥରେ ଝାଡା ଦେଖିବେ ରହିଯିବଏ ମେଡିସିନ ଅପେକ୍ଷା ସେଇଟା ବହୁତ ଭଲ କାମ କରେ। ଆଉ ମେଡିସିନରେ ତ ସାଇଡ ଇଫେକ୍ଟ ଅଛି ସେଥିରେ କିଛି ନାହିଁ। କାରଣ ଏଇଟା ଘରୋଇ ଜିନିଷ ଆଉ ଦେଖିକେ ଖାଇ ପିଇ ଦେବେ ତ ଭଲ ଲାଗିବ। ଆଉ ଯଦି ପାରଛ ଦହି ପାଣି ଟିକେ ପିଅନ୍ତୁ। ପେଟ ଟା ବହୁତ ଗରମ ହେଇଯାଇଛି ନା ସେଥିପାଇଁ ଆପଣ ଟିକେ ଝାଡା ହଉଛନ୍ତି। ଦହି ପାଣି ଟିକେ ପିଇ ଦିଅନ୍ତୁ ଲେମ୍ବୁ ପାଣି ଟିକେ ପିଅନ୍ତୁ ତୋରାଣି ପିଅନ୍ତୁ।
ଆଉ ଝିଅ ତମ ଆଡେ କୁଆଁର ପୂର୍ଣ୍ଣିମା କେମିତି ହୁଏ? ଆମ ଆଡେ ତ ବହୁତ ଭଲସେ ହୁଏ କାରଣ ଜହ୍ନି ଓଷା ଆଉ କୁଆଁର ପୁନେଇଁ ସେଇଟା ଦି ତ ଜିନିଷ କିନ୍ତୁ ଗୋଟେ ମାସରେ ହିଁ ପଡେ। ମା ମାନେ ଯିଏ ଜହ୍ନି ଓଷା କରନ୍ତି ସିଏ କଣ କରନ୍ତି ନା ଗୋଟେ ମାସ ପୁରା କରନ୍ତି ଫାଷ୍ଟ ଦିନରୁ କଳସ ବସାନ୍ତି ଆଇଁଷ ଛାଡି ଦିଅନ୍ତି। ଚୁଟି କାଟନ୍ତିନି ନଖ କାଟନ୍ତିନି ଗୋଟେ ମାସ ପୁରା ମାନେ ଜହ୍ନି ଛୁଅନ୍ତିନି। ଜହ୍ନି କିନ୍ତୁ ଜହ୍ନି ଓଷା ଯେହେତୁ ଜହ୍ନି ଫୁଲ ପୂଜା ହୁଏ ସେମାନେ ଘରେ ଆଉ ଯୋଉମାନେ ଥାଆନ୍ତି ସେମାନେ ଜହ୍ନି ଫୁଲ ଦିଅନ୍ତି। ତୋଳିକି ସେମାନେ ପୂଜା କରନ୍ତି କିନ୍ତୁ କୁଆଁରପୁନେଇଁ ଟା କଣ ନା ଯିଏ ସାତ ଦିନ ଥିବ କୁଆଁରପୁନେଇଁ ନେଇକିି ହିସାବ କରିଦେବେ। ସେଇଟା ସାତ ଦିନ ଥିବ ସେଇଟା ପୂଜା କରନ୍ତି କୁଆଁର ପୂର୍ଣ୍ଣିମା କୁଆଁର ପୁର୍ଣ୍ଣିମା ରେ ଜହ୍ନି ଓଷା ଯିଏ କରନ୍ତି କଣ କରନ୍ତି ନା ମାନେ ସେ ଫଳ ଭୋଗ ଆଣନ୍ତି ଆଉ କାକେରା ପିଠା ହଉ କିଛି ମଣ୍ଡା ପିଠା ହଉ କରିକି ପୂଜା କରିପାରିବେ କିନ୍ତୁ ଜହ୍ନିି ଓଷାରେ କଣ? ପିଠା ସହିତ ସେମାନେ ଚାନ୍ଦ ପୂଜା କରନ୍ତି ସେ ଚାନ୍ଦ ପୂଜା ଟା କଣ ନା ସେ ମାନେ ଜହ୍ନ ଚାନ୍ଦକୁ ଦେଖିଲେ ହିଁ ସେ ପୂଜା ଟା କରନ୍ତି ପୋଖରୀ ହଉ ନାଳ ହଉ ସେ ମାନେ ଚାନ୍ଦ କୁ ଯଦି ଏମାନେ ସାତ ପ୍ରକାର ତାର ଜିନିଷ ନେଇକି ଚାନ୍ଦ କରିପାରିବ। ନହେଲେ ସାତ ପ୍ରକାରର ଇଏ ଅଲଗା ଅଲଗା ଚାନ୍ଦ କରନ୍ତି ଆମ ଆଡେ କଣ? ସବୁ ମିଶେଇକି ଛେନା କଦଳୀ, ନଡିଆ ପୁର ଆଉ ଖଇ ଆଉ ଯୋଉ ପିଠାର କରି ଥାନ୍ତି ଯୋଉ ସୋଦୁଅ ଜାଣିଥିବ ସେଟା ଆହୁରି କ୍ଷୀର ଏମିତି ଦହି ଏମିତି ମିଶେଇକି ସାତ ପ୍ରକାରର ଜିନିଷର ଚକଟିକି ଆମେ ଚାନ୍ଦ ତିଆରି କରିଥାଉ। ସେ ଚାନ୍ଦ ଟାକୁ ଆମେ ଏଠି ଯୋଉ ସନ୍ଧ୍ୟା ବେଳେ ଚଉରା ମୂଳରେ ଯୋଉ କୁଆଁର ପୂର୍ଣ୍ଣିମା ବହିକୁ ପଢା ହବ ପୂଜା ହବ ଏଠି ସରିଲା ପରେ ଆମେ ସେ ଚାନ୍ଦ ନେଇକି ଯାଉ ପୋ ପୋଖରୀ ହୁଡାକୁ ସେଠି ଭସେଇକି ପୂଜା କରୁ ଆଉ ତମ ଆଡେ କେମତି କଣ ଝିଅ କୁଁଆର ପୁର୍ଣିମା ହୁଏ।
ତ ଆପଣ ଯେମିତି କହିଲେ ଆମ ଆଡକୁ ବି ସେମିତି ହୁଏ କିନ୍ତୁ ଆମେ କଣ? କଣ କରୁ ନା ଆମେ ଜହ୍ନିଓସା କରୁ ମାନେ ଯୋଉଟା ମାସ ଆରମ୍ଭର ହୁଏ। ଆଉ ଚାନ୍ଦ ପୂଜା ଆମେ କେବେ ମୁଁ ତ କେବେ କରିନି। ଆଉ ଜହ୍ନି ଓଷା ଆମେ କରୁ ମାନେ ମାସ ଆରମ୍ଭରୁ ଯେମତି ଜହ୍ନି ହଁ। ଜହ୍ନିଓସା କରୁ ତ କଣ କରୁନା ଆମେ ବି ସେମିତି ଜହ୍ନି ଫୁଲ ତୋଳିବୁନି କି ସେଇ ଯୋଉ ଭୋଗ ହବ ଠାକୁର ଠାକୁରଙ୍କ ପାଖରେ ଆଉ ସେଟା ବି ଆମେ ଖାଇବୁନି। ଆଉ ଆମର ଜହ୍ନି ଓସାରେ କଣ କରୁନା ଚାନ୍ଦୁଆ ଆଗରୁ ମାନେ ଜହ୍ନିଓଷା ଆଜି ଯଦି ନିଆ ହବ ସେଇଦିନ ମାନେ ସନ୍ଧ୍ୟା ବେଳେ ତ ସେଇଟା ପୂଜା ହୁଏ। ସକାଳୁ ଆମେ କଣ କରୁ ଚଉଁରା କୁ କୁ ଧୋଇ ଦଉ ଭଲ କି ତା ରଙ୍ଗ ରୁଙ୍ଗି ଆଗରୁ କରିଦେଇଥିବୁ ଚୋଉରାକୁ ଧୋଇ ଦେଇକି ତା ଚାରିପ ଗୋଟେ ଚାରିଟା ବାଡି ପୋତୁ ମାନେ ପୋତି ଦେଇକି ସେଇଥିରେ ଚାନ୍ଦୁଆ ବାନ୍ଧୁ ସେ ଚାନ୍ଦୁଆ ଉପରେ ଆମର ଜହ୍ନି ଓସା କୁଆଁରପୂନେଇଁ ବହି ଦିଟା ଯାକ ସବୁବେଳେ ପୂଜା ହୁଏ। ଆଉ ଗୋଟେ ଗାତଟେ ଖୋଳୁ। ସେଇ ଗାତରେ କଣ କରିବୁ ନା ସବୁ ପ୍ରତିଦିନ ପୂଜା କରି ସାରିଲା ପରେ ସାତ ଥର ନେଇକି ସେ ଗାତ ଗାତରେ ମାନେ ପାଣି ଗଣି ଗଣି ଦେଇକି ସେ ପାଣି ଆଣିକି ମୁଣ୍ଡରେ ମାରୁ। ଆଉ ଆମକୁ ବି ସେମିତି ଆମ ଘର ପାଖରେ ଯୋଉ ପଡିଶା ଲୋକ ହୁଅନ୍ତୁ କି ବୋଉ ବଡ ବୋଉ ମାନେ ସିଏ ସିଏ ଫୁଲ ତୋଳିକି ଦେଇ ଦିଅନ୍ତି ଜହ୍ନି ଫୁଲ ସାତଟା। ଆଉ ଆମେ କଣ କରୁ ଗୁଆ କଉଡି ସାତଟା ମାନେ ଥୋଉ ତାପରେ ସେଥିରେ ସି ସିନ୍ଦୁର, ଚନ୍ଦନ ମାରୁ ଫୁଲ ପାଣି, ଗଙ୍ଗା ଜଳ ଛିଞ୍ଚୁ। ଫୁଲ ସବୁ ସଜଉ ତାପରେ ଠାକୁରଙ୍କୁ ଟିକେ ସିନ୍ଦୁର ହେରିକା ଦେଇକି ପୂଜା କରୁ ହୁଳୁ ହୁଳି ପକେଇ ବହି ପଢିବୁ। ଆଉ ବହି ପଢି ସାରିଲା ପରେ ଯିଏ ଯେତିକିଟା ମାନେ କଳସ ସେଠି ବସେଇଥିବେ କିଏ ନଡ଼ି କଳସ ମାନେ କଳସରେ ନଡିଆ ବସାନ୍ତି ଆଉ କିଏ ଗୁ ଯୋଉ ଆଳୁ ଥୁଅନ୍ତି ଆଉ ଉଁ ଆଳୁ ଥୁଅନ୍ତି। ଆଉ ତାପରେ କଣ ନା ଆମର ସେଠି ନେଉଆ କଞ୍ଚା ନେଉଆ ବି ଥୁଅନ୍ତି। ଯିଏ ଯାହା ମାନେ ଚାହିଁବ ସେଥିରେ ଥୋଇପାରିବ ଆଉ ଲାଷ୍ଟ ସାତ ଦିନରୁ ନଡ଼ି ନଡିଆ କିନ୍ତୁ ଥୋଇବେ କିନ୍ତୁ ମାସକ ଆଙ୍କ ଯିଏ ନଡିଆ କାରଣ ଖରାରେ ଫାଟି ଯାଏ ବୋଲି ଆଳୁ ଥୋଇ ଦିଅନ୍ତି ଲୋକ ଲୋକ ପ୍ରାୟ ଗୋଟା ଫଳ ଯାହା ରଖିଦିଅନ୍ତି ଆଉ ସେଥିରେ ମାନେ କଣ କରିବେ କହିଲେ ମାନେ ପୂ ସବୁ ମାନେ ପୂଜା ସାରିଲା ପରେ ସବୁ କଳସରେ ସବୁଥିରେ କ୍ଷୀର ଟିକେ ଟିକେ ଦିଆଯାଏ ଭୋଗ ସିନ୍ଦୁର ଚନ୍ଦନ ସବୁ ଦିଆଯାଏ। କାରଣ କଳସ ତ ପ୍ରଥମ ପୂଜ୍ୟ ଆପଣ ଜାଣିଥିବେ ତାପରେ ସେ ଭୋଗଟାକୁ ଠାକୁରଙ୍କୁ ଦେଲା ପରେ ସେଠି ଯୋଉ ଛୋଟ ଛୁଆଥାନ୍ତି ଦେଇଦିଅନ୍ତି। ଆଉ ଲାଷ୍ଟ ଦିନ ମାନେ ଯୋଉ ଶେଷ ଦିନ ଯୋଉ କୁଆଁର ପୂର୍ଣ୍ଣିମା ଯୋଉ ଦିନ ସେଇଦିନ ଆମର କଣ ହୁଏନା ଆମେ ସବୁ ଆମ ଘରେ କାକେରା ପିଠା ହୁଏ ଆମେ ପ୍ରାୟତଃ ତ ଆମର କୁଆଁର ପୁନେଇଁରେ କାକେରା ପିଠା ଭୋଗ ଲାଗେ ଆଉ ସବୁ ଫଳ ଭୋଗ ଲାଗେ। ଫଳ, କ୍ଷୀର ସବୁ ଆଣିକି ଆମେ ଠାକୁର ପୂଜା କରୁ ବହି ବୋଲୁ ହୁଳ ହୁଳି ପକଉ ସେମାନେ ଦୀ ଦୀପ ଯିଏ ଯିଏ ଯେତିକି ଜଣ ପୂଜା କରୁଥିବେ ସମସ୍ତେ ଦୀପ ବନ୍ଧାନ୍ତି ଆଉ ବନ୍ଦେଇ ସାରିଲା ପରେ ଆମେ ସେଇଦିନ କଣ କରିବୁ ସମସ୍ତେ ସେଇ ଗାତରେ ସାତଥର ଲାଖେ ପାଣି ଦେବେ। ଆଉ ଯୋଉମାନେ ଆପଣ ଯେମିତି କହିଲେ ସାତ ଦିନିଆ ଯେ କୁଆଁର ପୁନେଇଁ କରିଥିବେ ଚାନ୍ଦ ବନ୍ଦେଇବେ ସେମାନେ କୁ କଣ ଆମ ଗାଁରେ ଏଠି ଗୋଟେ ପଥରକଟା ବୋଲି ଅଛି ମାନେ ପୋଖରୀ ଭଳିଆ ସେ ସେଇଠିକି ଯାଆନ୍ତି ତାଙ୍କର ଚାନ୍ଦ ସେ ତିଆରି କରିକି ତାଙ୍କ ଶୋଦୁଅରେ ଆଉ କି ସୁଜି ଯନ୍ତାରେ ଆ ଜନ୍ତୁଆଣୀ ଯୋଉଟା କରିକି ଆଣିଥାନ୍ତି ସିଏ ନେଇକି ଯାଆନ୍ତି ତାଙ୍କର ସିଆଡେ ଚାନ୍ଦ ବନ୍ଦେଇ ଆଉ ଆମର କଣ ଆମେ ପୂଜା ସାଇଲୁ ମାନେ ଘରକୁ ଆସି ହିରି ଆଉ ଖଇ ଆମର ସେଦିନ କଣ ଜହ୍ନକୁ ଦେଖି- ଦେଖି ଖଇ ଖାଆନ୍ତି। କାରଣ କୁହନ୍ତି ଯେ ଯିଏ ନ ଖାଇବ ତାର ପାଟିିରେ ତୁଣ୍ଡୁକା ହୁଏ ବୋଲି ଗୋଟେ ଲୋକ କଥା ଅଛି। ତ ଆମେ ବି ସେଇଟା ଖାଉ ଆଉ ଯୋଉ ମାନେ ମାନେ ସାହିରେ ସମସ୍ତେ ଆଉ କଣ ଓଷା କରିଥିବେ କି ଯୋଉମାନେ କରିନଥିବେ ଘର ଘର ବୁଲିକି ତାଙ୍କୁ ସବୁ ଭୋଗ ଦଉ। ଆଉ ରାତିରେ ପ୍ରାୟତଃ ଆମେ ସେଇ ଭୋଗ ଆଉ ପିଠା ଖାଇକି ଶୋଉ ଆଉ। ଆଉ ସକାଳୁ ହେଲା ମାନେ ତ ଜୋରସୋର ରେ ଭୋକ ଲାଗେ ମୁଁ ତ ସକାଳୁ ଆଗ ଉଠିଲେ ଜହ୍ନି ଓଷାର ପରଦିନ କଥା କହୁଛି ଯେହେତୁ ଦିନଟାଙ୍କ ଓପାସ ଥିବ ରାତିକି ପିଠା ଖାଇଥିବ ଶୋଷକରା ଲାଗେ ଖାଲି, ଆଉ ସେଇଦିନ ସକାଳ ଉଠିକି ମୁଁ ପଖାଳ ଆଉ ଯଦି ବାରି ମାନେ ରବି ବାରିଆ ପଡିଯିବ ମୁଁ ତ ଅଣ୍ଡା ଭଜା ମାନେ କି ଯାହା ସୁ କୁଆ ଫକୁଆ ଯାହା ଥିବ ମୁଁ ଆଗ ପଖାଳ କଂସେ ଖାଇଦିଏ ଆଉ ସେ ସେଇଦିନ ମାନେ ଆମେ କଣ ଯୋଉମାନେ ଜହ୍ନି ଓସା କରିଥିବୁ ସମସ୍ତେ ମାସ ଟାଙ୍କ ଛାଡ଼ି ଥିବୁ ଯଦି ରବିବାର ପଡିଲା। କି ରବିବାର ନ ପଡିଲେ ବି ଯୋଉ ବାରଟା ତାପରେ ଆଇଁଷ ବାରି ପଡେ ଆମେ ସମସ୍ତେ ମିଶିକି ଭୋଜି କରୁ। ପଇସା କୋଡିଏ ଟଙ୍କା ତିରିଶି ଟଙ୍କା ଲେଖାଏ ଆଦାୟ କରିକି। ତ ଆମେ ଭୋଜି ବାଲା ସମସ୍ତେ ମାନେ ବସିକି ଚିକେନ୍ ହଉ ମାଛ ହଉ ମାନେ ଭୋଜି ଭାଇ ମାନେ ଅଣାନ୍ତି ଆମେ ଖାଲି ବସିକି ସେଠି ରୋଷେଇ କରି ସମସ୍ତେ ଖୁସିରେ ଖାଉ। ଆଉ ଖାଇସାରିଲା ପରେ ଆମର ଯଦି ଦେଖିବୁ ମାନେ କୁଆଡ଼େ ବୁଲିଯିବାକୁ ଇଚ୍ଛା ହୁଏ। ପୁଣି ଆମେ ସବୁ ମାନେ ପାଖ ବଜାର ଅଛି ଟିକେ ଟିକେ ସେମିତି ଅଟୋ ଭଢା କରିକି ପଇସା ଆଦାୟ କରିକି ଯାଉ। ଯିଏ ଯାହା ଯାହା ପଇସାରେ ଯିଏ କିଏ ଡ୍ରେସ୍ ଆଣନ୍ତି। କିଏ ଚପଲ କିଏ ମାନେ ସଜ ହବା ଜିନିଷ ସବୁ ଆଣନ୍ତି ବୁଲାବୁଲି କରିକି ଆସୁ ସେଇ ସମୟରେ ପ୍ରାୟତ ମୀନା ବଜାର ପଡିଥାଏ ଆଉ ଲକ୍ଷ୍ମୀ ପୂଜା ସମୟ ବି ସେଇ ସମୟରେ। ତମେ ଯାଇକି ସେଠୁ ସବୁ ଆଣୁ ମିନା ବଜାରରେ ତ ଆମର ପାଞ୍ଚ ଟଙ୍କିଆ ଦୋକାନ। ଦଶ ଟଙ୍କିଆ କୋଡିଏ ଟଙ୍କିଆ ତିରିଶ ଟଙ୍କିଆ ସବୁ ପଡେ। ସେଠୁ ସବୁ ମାନେ ଜିନିଷ ଆଣୁ ଯେମିତି ଘର କରଣା ଜିନିଷ ଆଉ। ଆପଣଙ୍କ ଆଡେ କେମିତି ହୁଏ?
ନା ଆମର ତ ସେମିତି ଯୋଉ ଦିନ କହିଲେ କୁଆଁର ପୁନମା ସେଇ ଦିନ ତ କଳସ ବୁଡେହେଇଥାଏ। ଲକ୍ଷ୍ମୀ ପୂଜା ଆରମ୍ଭ ହୁଏ ସେଦିନ କଳସ ବୁଡା ହୁଏ।
ଆମର ବି ସମସ୍ତେ ଏଠି ଭାଇ ମାନେ ସେମାନେ ଆମ ଘରରୁ ସେମାନେ ଲକ୍ଷ୍ମୀ ପୂଜା ଆମ ସାହିରେ ହୁଏ ସେମାନେ କଳସ ବୁଡାନ୍ତି ଆଉ କଳସ ବୁଡେଇ କି ମାନେ ମାଆଙ୍କର ପ୍ରତିଷ୍ଠା କରନ୍ତି ଜାଣିଥିବେ ଗୁରୁବାର ଯୋଉ ଦିନ ହବ ସେଦିନ ଯା ଟିକେ ବଡ ପୂଜା ହୁଏ। ଆଉ ସେଦିନ ବଡ ପୂଜା ହବ ବଡ ପୂଜା ସରିଲା ପରେ ଯିଏ ଯଦି ରଖି କିବେ ଯଦି ମାନେ ବଡ ପୂଜା ସରିଲା ପରେ ଯ ଶୁକ୍ରବାରେ ଆମର ସବୁଠି ବିସର୍ଜନ କରିଦିଅନ୍ତି। ବିସର୍ଜନ କରିଦିଅନ୍ତି ଆଉ ମାନେ ଅଛନ୍ତି ଦି ତିନି ଦିନ ଆମର ଆ ପଟେ ସହି ସେମାନେ ଦି ତିନି ଦିନ ଅଧିକ ଦିନ ରଖିକି ତାପରେ ବିସର୍ଜନ କରନ୍ତି। ଆମେ ସେମିତି ଲକ୍ଷ୍ମୀ ପୂଜା ହୁଏ ଆମର ବି ଏଠି ମୀନା ବଜାର ପଡେ ଲକ୍ଷ୍ମୀ ପୂଜା ଯେହେତୁ ଆମର ଏଟ କୁଆଁର ପୁନେଇଁ ଝିଅ ସବୁ ସାଙ୍ଗ ହେଇକି କରିଥାଉ। ଆମର କଣ ନା ଯୋଉ ଯେତେବେଳେ କୁଆଁର ପୁନେଇକୁ ସମସ୍ତେ ପଇସା ଏକାଠି କରିକି ପଇସା ଏକାଠି କରିକି ଆମେ ତେଣେ ମାରୁ। ଆଉ ତେନ୍ତ ମାରିଲା ଭଳିଆ ପୁର ଚଉରା ଟା କୁ ବହୁତ ଭଲସେ ସଜା ଟୁ ମାଇକି ଆଣୁ। ଆଉ ସବୁ ଏମିତି କରିକି ସାଙ୍ଗ ହେଇକି ମାନେ ପୂଜା କରୁ ତା ଆଗ ଦିନଠୁ ଆମେ ମାନେ ଏକାଠି ରହୁ ଏକାଠି ରହିକି ସବୁ ଝିଅ ମାନେ ଏକାଠି ଖାଆନ୍ତି ସେଦିନ ଏକାଠି ଗୋଟେ ଘରେ ଶୋଇବୁ। ତା ପରଦିନରୁୁ କୁଆଁର ପୁନେଇଁ ଯନିଓସା ସବୁ ସାଙ୍ଗ ହେଇକି କରିସାରିଲା ପରେ ହେଟୁ ତାପରେ କରିସାରିଲା ତାପରେ ଆମେ କଣ କର କୁଆରପୁନେଇ ସାରିବ ତାପରଦିନ ଆମେ ଯାଉ ମୀନା ବଜାର ବୁଲିବୁ। ଆମର ବି କେମିତି ପାଖରେ ଅଛି ବଜାର ଆମେ ବି ସବୁ ଆମେ ଅଟୋ ହଉ ବସ ହଉ ଆମ ଘର ଏଠି ସବୁ ସୁବିଧା ଆଜି ସୁବିଧା। ଆମେ ସାଙ୍ଗ ସା ସେ ସମସ୍ତେ ଯାଅ ମିନା ବଜାରରେ ତମେ ଯେମିତି କହିଲେ ଆ ପାଞ୍ଚ ଟଙ୍କା ଯାଆ ଦୋକାନ୍ ପଡେ। ସେଇ ପାଞ୍ଚ ଟଙ୍କିଆ ଦୋକାନ ହିଁ ଦେଖିବା ବହୁତ ଭିଡ ଆମେ ସେମି ପାଞ୍ଚ ଟଙ୍କିଆ ଦୋକାନ ମାନେ ସବୁ ଘର ଘରଣା ଜିନିଷ ଛୁଚି ଜାମ୍ଫଣ। ଆଉରି ଗୋଟେ ଛୋଟ ଛୋଟ ଫୁଲ ଚାଙ୍ଗୁଡି। ଫୁଲ ଚାଙ୍ଗୁଡି ମିଳେ। ଆଉ କଣ ନା କ୍ଲିପ ପାନିଆ ପାଞ୍ଚ ଟଙ୍କାରେ ବହୁତ ସାରା ଜିନିଷ ପାଇହ ମାନେ ଯୋଉ ଦେଖ। ଏବେ ଟିକେ ଯୋଉମାନେ ଗରିବ ଥାନ୍ତି ସେମାନେ କଣ ସବୁବେଳେ ମାର୍କେଟ ଯାଇକି କିଣି ପାରନ୍ତି ପାରନ୍ତିନି। ଆଉ ସେଠି ଯେତେବେଳେ ଯୋଉ ପାଞ୍ଚ ଟଙ୍କିଆ ଦୋକାନ ପାଖରେ ମାନେ ସବୁ ଜିନିଷ ଯେହେତୁ ଅଳ୍ପ ପଇସା ପାଞ୍ଚ ଟଙ୍କା। ସେମାନେ ବହୁତ ସାରା ଜିନିଷ କିଣନ୍ତି।
ଆମେ ବି ସବୁ ଘରକୁ ଘର ଲୋକ କହିଥାନ୍ତି ନାଇଁ ଡାଫଣ ଆଣିବ। ଡାଫଣ ଟା ତ ଜାଣିଥିବେ ଧାନରେ ଯୋଉ ଧାନ ସବୁ ବସ୍ତା ହୁଏ ସେଟା ସିଲେଇ ହୁଏ। ସେଥିପାଇଁ ଆମେ ଡ଼ାଫଣ ଆଣୁ, ଛୁଞ୍ଚି ଆଣୁ, ଛୋଟ ଛୋଟ ମଗ, ସେଥିରେ ମିଳେ ମଗ ଆଣୁ। ଏମିତି ସବୁ କିଣୁ, ତାପରେ ତିରିଶି ଟଙ୍କିଆ ଦୋକାନ ପଡିଥାଏ, ପଚାଶ ଟଙ୍କିଆ ଦୋକାନ ପଡିଥାଏ। ଆମେ ସବୁ ବୁଲି ବୁଲି ଆସିଲା ବେଳକୁ ମାନେ ଜାଣିବେ, ସହନ୍ତି ଭୋର ଚାରିଟା ବେଳକୁ ଉଠିକି ଚା ଚାରିଟା ରେ ବାହାରି ଯିବୁ ଆସିଲା ବେଳକୁ ରାତି ଆଠଟା ହୁଏ, ଆଉ ସେଠି ବି ଖାଇବା ଫାଷ୍ଟ ଫୁଡ ଥାଏ। ଆଜି ଏ ଗୁପଚୁପ ହଉ, ମଥୁରା କେକ୍ ଯା ଥିବେ ତ ମଥୁର କେକେ ଟା ଟିକେ ବେଶୀ ମଥୁରା କେକେ। ଆଉ ଅନା ସବୁ ଚିକେନ ପକଡା ମିଳେ, ଅଣ୍ଡା ରୋଲ ମିଳେ, ଚାଉମିିନ ମିଳେ ଏମିତି ସବୁ ଆମେ ସବୁ ସାଙ୍ଗ ସାଥୀ
ହଁ ଶୁଣନ୍ତୁ ଟିକେ ମୋ କଥା ଶୁଣନ୍ତୁ, ଆଉ ମୁଁ ତା ଆପଣଙ୍କ ସାଙ୍ଗରେ ଥରେ ଯାଇଥିଲି ଯୋଉ ବୁଲି। ଆପଣ ତ ଖାଇବା ଷ୍ଟଲ ପାଖରୁ ବି ଜମା ଆସୁନଥିଲେ ଯେମିତି ପୁରା ନାଳ ଗଡେଇକି ଛିଡା ହେଇଥିଲେ, ଏଠୁ ମୁଁ ତ କହିଲି ଆପଣ ଚାଓମିନିକି ଯେମିତି ସବୁ ତକ ଖାଇଦେବେ। ଆଉ ଆପଣଙ୍କର ଖାଇବାର ମାନେ ମୁଁ ତ ଜାଣିଛି ଆପଣ କେତେ ପରିମାଣରେ ଖାଆନ୍ତି ଫାଷ୍ଟ ଫୁଡ଼ ଗୁରା, ମୁଁ ବି ମାନେ କହିବି ଯେ ଆଗ ଭଳି ଆପଣ ଏବେ ଆଉ ଏତେ ଫାଷ୍ଟ ଫୁଡ଼ ନଖାଆନ୍ତୁ। କାରଣ ଫାଷ୍ଟ ଫୁଡ ଟା ଦେହ ପାଇଁ ବହୁତ ଖରାପ। ଆପଣ ବି ଏଥର ମାନେ ପେଟ କଣ କହିଲେ ଆଗରେ ତ ଆପଣ ପେ ଟ ବାହାରି ଯାଇଥିଲା। ଏବେ ତ ମୁଁ ଆପଣଙ୍କୁ ଦେଖିନି। କିନ୍ତୁ ଆପଣ କଣ କରିବ ଫାଷ୍ଟଫୁଡ଼ ର ପରି ପରିମାଣ ଟା ଟିକେ କମେଇ ଦିଅନ୍ତୁ। ଆଉ ମୁଁ ଟିକେ ଏବେ ରହୁଛି ଟିକେ ପରେ କଲ୍ କରିବି ଆଉ।
ହଁ ହଁ।